ହଲୋ! ହଁ ଚନ୍ ଧନୁ ସାର୍ ନମସ୍କାର!
ଆଉ କଣ ସାଗର ସୁଧା ବୋଧେ କଥା ହଉନ ବୋଧେ ଆଉ?
ନାଇଁ ସାଗର ଏତେ ବ୍ୟ ମାନେ ବ୍ୟସ୍ତ ରହିଯାଉଛନ୍ତି। ଆଉ କଥା ହେଇପାରୁନି।
ବ୍ୟସ୍ତ ମାନେ?
ଧନାନ୍ ନ୍ଦିଦୋ। ଦୋକାନ ଗୋଟେ ଖୋଲି ଦେଇଛ, ସେଥିରେ ବସୁଛନ୍ତି। ଏମିତି ତାପରେ ସିଏ ଅଧିକ ଖାଇବା ପିଇବା ଲୋକ। ଖାଇବା ପିଅ ଲୋକଟା। ତା ଖାଇଆ ପିଆ ହେଲେ ଭଲ। ଆଉ ନହେଲେ କେହି ଦକାର ନାହିଁ।
ଓହୋ! ଆଉ କଣ କରୁଥିଲ ଏଇନା?
ଏଇ ଏକ୍ଟିଭା ଟା ଆମର ଖରାପ ହୋଇଯାଇଛି ତ । ସେଥିରେ ସବୁ କାମ ହଉଛି। ଏୟାର ଫିଲ୍ଟର, ଇଞ୍ଜିନ୍ ଅଏଲ, ସେ ତାର ବ୍ୟାଟେରୀ ଚେଞ୍ଜ ହେଲା ଗୁଡ଼େ କାମ।
ଓହୋ! ଅକ୍ଟିଭା ଏଇନା କୋଉଠି?
ଏକ୍ଟିଭା ଗ୍ୟାରେଜ ରେ।
ଓ ଗ୍ୟାରେଜ ରେ ଓହୋ! ଆରେ ଜନ୍ନଜ ଏ ମୋ ଉପରେ ବିଗୁଡୁଚି?
ଆ ଅବଗିଆ ପିଲଟା। ତା ତମେ ତାରି ସହ କ ତମେ ତାଙ୍କରି ସହ କାମ କଲ ବୋଲି ଆଜିିକି ମୋର ଲସ୍ ହେଉଛି।
ଆରେ ସିଏ ଖାଲି ତୋ ନାଁ ଶୁଣିଲା ଏଳକୁ ସେ ଖାଲି ଭାଈ ଚିଡ୍ ଚିଡି ହଉଛି। ସେଦିନ ଯୋଉ ମୋର ଯୋଉ କାମଟା ଥିଲା, ସେଦିନ ଯୋଉ ମୋ କାମଟା ଥିଲା, ସେଇଟା ତମେ କରିଦେଲ ନା। ତ ତାର ଲସ ହେଇଗଲା। ଏ ଆମର ଯୋଉ ଆମର ହଁ ଗ୍ୟାରେଜ କାମ ତମେ କରଲନି ମୁଁ ତମ ପାଖକୁ ନଥିଲି। ହଁ ତ ସେ ଖାଲି କହୁଛି ଖାଲି ତ ହଁ କହୁଛି, ସେ ସେ କହୁଛି ସେଇଆ ଖାଲି ତ ଅମୁଲ ଅମୁଲ ହଉଛି, ଆଉ ଆମ ସହିତ ତ କଥା ହଉନି। ଆଉ ଆମକୁ ଏତିକି ତ କାମ ଆଣୁନି, ଏମିତି କହୁଛି।
ନାଇଁ ନାଇଁ ମୁଁ କହୁଛି ଏଇ ଏଇ କାମଟା ବି ତମର ମୋର କରିବା ମିଶିକି। ତାଙ୍କୁ ଯଦି ହବ ତାଙ୍କ ସହ ଦଶଟା କି ପାଞ୍ଚଟା କର। ମୋ ସହ ଆଉ ପନ୍ଦରଟା।
ସେ ସ୍କୁଟିରେ ଚାବି ଚାବି ଲଗାହେଇଛି?
ହଁ।
ଆଛା, ସେ ଜନ୍ମଜୟ ଖାଲି ମୁଁ ତାକୁ ସେଇଆ କହିଲି, ଆରେ! ଅମୁଲ ସହିତ ଏତେ ଦୁଶମନୀ କଣ ପାଇଁ ନା? ତୁ ତ ଖାଲି ଅମୁଲ ଅମୁଲ ହଉଛୁ, ମୁଁ କିନ୍ତୁ ସେଇ କଥା କହିଲି କି ଅମୁଲ ସହିତ ଟିକେ କଥା ହେଇଯା। କଣ ଦୁଶମନୀ ଅଛି ସବୁ ପଳେଇବ। ନା ମୁଁ ତା ସହିତ କଥା ହେବିନି। ମୋର ତା ସହିତ କଥା ହେଇ କିଛି ଲାଭ ନାହିଁ ଯଦି କଥା ହେବି ତାହେଲେ ଖାଲି ମୁଁ ମୋ ଆଡ଼ ମୁଁ ଖାଲି ଫୋନ କରିବି ସିଏ କରିବନି।
ଏମତି ହେଲେ ତ ମୋର ଲସ୍ ହବ ନା ମୋର ଆଉ ଫାଇଦା ଦରକାର ମୋର ଆଉ ଚାରି ମୋର ଆଉ ଦିଇଟା କି ତିନିଟା କି ଚାରି ପାଞ୍ଚଟାରେ ମୋର କମ୍ପ୍ଲିଟ୍ ହେବ କାମ ତ ମୋ ପ୍ରୋଜେକ୍ଟ କାମ ସରିଲା ଆଉ ମୁଁ କାଇଁ ଏତେ ବାଡ଼ି ପଟିଏ ବି
ହଁ ହଁ ହଁ ଓଡ଼ିଶାରେ ବି ଠିକ୍ କଥା ଠିକ କଥା ଆଉ ଖିଆ ପିଆ ସବୁ ସଇଲାଣି।
ଖିଆ ପିଆ କଣ ଏଇ ଦହିବରା ଟିକେ ଖାଇଥିଲି ଆସିକି ତ ବସିଛି। କେତେ ଡେରି ହବ ଘଣ୍ଟାଟେ ହବଆଉ।
ଦହିବରା ମାନେ ଆମ ଏଇ ଏଇ ଯୋଉ ଆମ ବ୍ରହ୍ମେଶ୍ଵର ଛକୁରୁ ବ୍ରହ୍ମେଶ୍ଵର ଛକୁରୁ କିଣି ଥିଲ ବୋଧେ। ବ୍ରହ୍ମେଶ୍ୱର ଛକ ଘରୁ ଖାଇଥିଲ ବୋଧେ!
ନାଇଁ ନାଇଁ ବାପା ଆଣିକି ଆସିଥିଲେ ସେଇ ବ୍ରହ୍ମହେଶ୍ୱ ଶ୍ୱର ଛକରୁ ବାପା ଆଣିକି ଆସିଥିଲେ। ଏଇ ଯୋଉ ସୋମ୍ୟ ମେଡି ସେ ଟିୟୁସନ କରିବେନି କି?
ହୁଁ ହୁଁ ହୁଁ ନା ଭାଇ କୁହନି ଟେଷ୍ଟ ମାଇଁ ମୋର ଭାଇ ଜଣେ ସିଏ ରହୁଥିଲେ ଯୋଉ ସ ଶଛନ୍ତି ଲକ୍ଷ୍ମୀ ସାଗ ଟିନ୍ ହେଲା ସେ ସିଟୁ ଭାଇ ସେ ଦହିବରାରେ ଏମିତିଆ ସେ ଫ୍ୟାନ ସିଟୁ ଭାଇ ପଳେଇ ଆସନ୍ତି ଏଇ ଯାଏଁ ବମହେଁଶ୍ୱର ଜାଙ୍କେ ଖାଇବାକୁ ଲ ମିଶା କରୁରୁ ବ୍ରହ୍େଶ୍ୱର
କିନ୍ତୁ ମୁଁ ଆଜି ଦେଖିଲି ମୁଁ ଗୋଟିଏ ଚାଳିଶ ଟଙ୍କିଆ ପ୍ଲେଟ୍ ଖାଇଲି ମୁଁ ଗୋଟିଏରେ କଣ ପେଟଟାପୁରା
ସେଇ କଥା କାଲି ଯୋଉ ସାଇକଲ ସହିତ ଯୋଉ ଚ୍ୟାଲେଞ୍ଜ ଟା ମାରୁ ହଲୋ! କି ନାଇଁ ପାନସ ଟା ଖାଇ ହେଇଯିବ ପାନସ ଟା ଜମା ତମେ ଖାଇପାରିବନି ଦି ମ ଦିଟାଇଟା କୁନ୍ଥେଇ କାନ୍ଥେଇ ତମେ ଖାଇବ ପାନସ ଟା ଯୁ କହୁନୁ ବହ କାଲିୟାଙ୍କ ଭଳିଆ ନାଇଁ ମୁଁ କେବେବି ପାନସ ଟା ସେ ଲଲିପ୍ ନୁହଁ ଯେ ଆରସି ପାନ ଭଳିଆ ତମେ ଚୁଚୁମି ଚୁଚୁମି ଖାଇଦବ ନା।
ହେଁ ହେଁ ହେଁ ହେଁ ହେଁ ହଁ
ସେ ଦହିବଟା ତ ତାକୁ ଟିକେ ବାଗେଇରେ ସେ ସେରେ ଯୋଉ ଫାଟ ଆସିଡ ନଗଦ ତା ପେଟ ଭର୍ତ୍ତି କରିଦଉଛି
ଆଚ୍ଛା
ସେଇଟା ତାର ଯୋଉ ରହିଲା ଅଁ ସେୟା ତାପରେ ଆମର ଏଇ ପା ପାଖରେ ମୁଁ ଦେଖିବାକୁ ଗଲେ ଗୋଟାଇ ଜାଣିକି ସ୍ପେଶାଲ ଜିନିଷ ସେଇଠି କାହିଁକି ମିଳୁଛି ନହଲେ ଆଉ କିଛି ମିଳୁନି ଏଠି। ଆମର ସାଇଡ ରେ ଗୋଟେ ଗୁଚୁ ବାଲା ଟା ଗୋଟେ ମାନେ ଦି ଯୋଉ ଦି ଭାଇ ବସନ୍ତି ଗୁପ ଛୁ ବାଲା ମନେ ଅଛି।
ହୁଁ।
ହୁଁ ସେ ଦି ଭାଇଙ୍କ ଭିତରୁ ଜଣେ ଭାଇ ବହୁତ ଦିଏ। ଜଣେ ଭାଇ ତ ଓଲୁଟା ସେଇଟା କିଛି ଜାଣିନି। ହେଲା ତ ସେ ସେମାନେ କଣ କରୁଛନ୍ତି ଦିନେ ଦହିବରା ବିକୁୁଛନ୍ତି। ଶୁଣ ମଜା କଥା ଟେ। ସେମାନେ ଦିନେ ଦହିବରା ବିକଛନ୍ତି ମୁଁ ସକ୍ ଆରେ ଭାଇ ଦହିବରା। କଣ କିରେ ବିକିଲେ ଆସିକି। ମୁଁ ଯାଇକି କହିଲି ଆଛା ଭାଇ ଗୋଟେ ପ୍ଲେଟ୍ ଦହିବରା ଦିଅ ମୁ ଖାଇବି ଆଉ। ହେଲା ମୁଁ ତାକୁ ସେଇଆ କହିଲି ଗୋଟେ ପ୍ଲେଟ୍ ଦହିବରା ଦିଅ ମୁଁ ଖାଇବି। ନା ଦହିବରା ଆଛା ହ ହଉ କହିଦେଲା ମୁ ସାଙ୍ଗେ ସାଙ୍ଗେ ଗ ମୋ ପୂର୍ବରୁ ଗୋଟେ ଲୋକଟା ଆସିକି ଦହିବରା ମାଗିଲା। ସିଏ ଦହିବରା ଯେତେବେଳେ ଖାଇଲା ମାନେ ସିଏ ପାଟିରେ ଜଷ୍ଟ ଟିକେ ନାଗୁ ନେଇଛି ସାଙ୍ଗେ ସାଙ୍ଗେ କଣ କଲା ସେ ଦହିବରା ଟାକୁ ଡଷ୍ଟବିନ ରେ ଫୋପଡ଼ିଲା ପଇସା ଦେଲା ତାକୁ ଟିକେ ଗାଳିକଲା। କହିଲା କି ଫାଲତୁ ଦହିବରା କି ଫାଲତୁ ଦହିବରା କରୁଛ ଏଇରା ବହୁତ ଆମ୍ବିଳା ଲାଗୁଛି ଇଏ ଲାଗୁଛି ସିଏ ଲାଗୁଛି ହେଲା। ସିଏ ତ ସିଏ ଆଉ ଗୋଟେ ଲୋକଟା ଆଇଲା ତାକୁ ଗୋଟେ ଚଟକଣୀ ଟେ ଦେଲା ହେଲା। କହିଦେଲା ତମ ଗାଁରେ କି କରୁଥିଲା ଦହିବରା।
ହୁଁ।
ତ ତାକୁ ଏମିତିଆ କହିକି ତ କହିଲେ ନାଇଁ ତମେ ଦହିବରା ତମକୁ ଆସୁନି। ତ ତମେ ଦହିବରାା କରିବା ଛାଡ଼ିଦିଅ। ତାକୁ ଏମିତି କହିଲା ଆଉ। ତାପରେ ଏତେ ଏତେ ସବୁ ହେଇ ସାରିଲା ପରେ ବି ସେ ସେ ଦହିବରା ଗୁଡାକ କଣ କଲା। ପାଖରେ ସେ ଯୋଉ ଗୋଟେ ନାଳ ଭଳିଆ ଥିଲା ସବୁ ଯାକ ନାଳରେ ଭସେଇଦେଲା ହଁ। ତାପରେ ତା ଜୀବନ ପୋଟରୁ ଆଉ କେବେ ଦହିବରା ଚୁପ ଉପରେ ଅଛି ଆଉ ନାଇଁ। ଗୋଟେ ଜିନିଷ ନୋଟିସ୍ କରୁଛୁ। ବାହାଘରରେ ଗୁପଚୁପ ଖାଇବା ଆ ଏମତି ଗୁପଚୁପ ଖାଇବା ଭିତରେ ବହୁତ ଫରକ ରହୁଛି। ଫରକ ରହୁନି।
ଆଁ।
ବାହାଘରିଆ ଗୁପ ଚୁପ୍ ଆଙ୍କ ଗୁପଚୁପ ଭିତରେ ବହୁତ ଫରକ ରହୁନି। ମାନେ ଦେଖ ତୁ ବାହା ଗୁପଚୁପ ବାହା ଘରିଆ ଛୁ।
ହଁ।
ତୁ ବାହାଘରରେ ଗୁପଚୁପ୍ ତ ଖାଇପାରିବୁନି। ସେମାନେ ଯୋଉ ଭଳିଆ ଯୋଗେଇବେ ତୁ ତୁ ଖାଇପାରିବୁନୁ। ହଁ ସେ ମ୍ୟା ସେ ମୁ ସେ ଖୋଳ ଟାକୁ ବଡ ବଡ କରିଦିଅନ୍ତି। ତୁମାନେ ଦିଟା ଖାଇଥିବୁ ତୋ ପେଟ ଫୁଲ୍ ହେଇଯିବ।
ଛା ହବନି ଆଉ ଖାଇବାକୁ।
ଥରେ କଣ କି ଇଥରେ ହେଇଯାଇପାରେ।
ଅଙ୍କଲ୍ ତେଲ ନାଇଁ ଏଥିରେ ତେଲ ବହୁତ କମ ଅଛି। ଗାଡ଼ିରେ ନାଇଁ ଏକ୍ଟିଭା ନାଇଁ ଏକ୍ଟିଭା ତେଲ ନାହିଁ।
ଆଉ ଏମିତି କଣ କହିଲୁ ଅଙ୍କଲ। ତେଲ ପକାଅ ବୋଲି ଅ ଓ ଯୋଉ ଗ୍ୟାରେଜ କାମ କରୁଛନ୍ତି।
ଦି ହଜାରେ। ହଁ କଣ ମତେ ଗୋଟେ ଲିଷ୍ଟ ଦେଖେଇ ଦଉନୁ କଣ କଣ ପଡେ ଲିଖ ଦିଅ ଗୋଟେ ଖାତାରେ ଦେଇଦିଅ ମୋତେ ଗଟେ ଫଟୋ ଟେ ପଟେଇଦଉଛି ହୁଁ ହୁ କୁହ
ଆରେ ଆମର ଏ ଧୁସା ଅଙ୍କଲ କି?
ହୁଁ
ଆମର ଧୁସା ଅଙ୍କଲ ଧୁସା
ହଁ ଆମର ଏଇ ଯୋଉ ଚିଲି ଆମର ଏଇ ଯୋଉ ରିଲାନ୍ସ ସାଇଡରେ ଦେଖିିନ
ଓ ସଦିନ ଯୋଉଠି ଆମେ ସ୍କୁଟି ଆଣିଲେ
ହଁ ହଁ ଯୋଉଠୁ ସେଇଠି
ମୁଁ କହିଲି ଏ ଯୋଉ ସୌମ୍ୟ ଦୋକାନ ସାଇଟ ସେଦିନ ଯୋଉଠି ବୁଝୁଥିଲେ ସେଇଠି ବୋଧେ।
ନା ନା ସିଏ ହ ବୁଢାଟା ପାାଗଲଟା।
ସାର୍ ସେଦିନ ଯୋଉ ଆମର ଗାଡିରେ ବ୍ରେକ୍ ପକେଇବା କଥା କହ ହେଲା ବ୍ରେକ୍ ପକଇଲ।
ନା ନା ହଁ ରହିଥାଅ ରହିଥାଅ ରହିତ ମୁଁ ଫଟୋ ଉଠବି। ନମ୍ବରଟେ ଡାକିଦିଅ। ଭାଇ ଟିକେ ଲାଇନ୍ ରେ ଥାଅ। ଅଁ ହ ହ ନାଇ ଜିରୋ ଓ ଜିରୋ ନାଇନ୍ ଜିରୋ ଫୋର ଜିରୋ ୱନ୍ ନାଇନ୍ ଫାଇଭ୍ ସିକ୍ସ ଟୁ ୱନ୍ ନାଇନ୍ ଜିରୋ ଫୋର ଜିରୋ ୱନ୍ ନାଇନ୍ ଫାଇଭ୍ ସିକ୍ସ ଟୁ ୱାନ୍। କେତେ ଦିଆ ହଁ ଭାଇ କୁହ ହଲୋ
ହୁଁ
ହଁ ହ ଆଉ କୁହ କୁହ କଥା ହୁଅ
ହ୍ୟାଲୋ
ହଁ ହଁ କୁହ କୁହୁ
ରେ ଖରା ବେଲଟାରେ ସୋୁମୁନା ନା ବ୍ୟାଟ୍ ଧରିକି ଆଶି ଖେଳିଲେନି
ହଁ ବା ମୁଁ ଦେଖୁଥିଲି ପଡିଆରେ ଖେୁଛନ୍ତି।
ସିଏ ନା ଖେଳି ସାରିବେ ନା ଘରକୁ ଆସିବେ କହିବେ ଶୁଣୁନୁ ଖେଳି ସାରିବେ ଖେଳି ସାରିଲା ପରେ ଘରକୁ ଆସି କହିବ ପାଣି ଦିଅ
ମୋରି ବ୍ୟାଟରେ ଖେଳୁଛନ୍ତି ଜଣିଛନ୍ତି କି ନାଇଁ?
ସେଇପା ଖେଳି ସାରିଲା ପରେ ପୁଣି ଘରକୁ ଆସି କହିବି ପାଣି ଦିଅ।
ଓ ହୋ ଭଲ ଆଉ
ମୁଁ ଜାଣିପାରୁନି
ପିଲାଗୁଡ଼ା
ସେଇଆ ନା ତାଙ୍କୁ କିଛି କହି ହବ ଗୋଟେ କଣ ହ ଗୋଟେ ମିଶିକି ତ ତାଙ୍କ ସହିତ ଖେଳୁନା ତାଙ୍କୁ କିଛି ଗୋଟେ କହିବିହବନି।
ଆଉ କଣ?
ଆଉ ଖାଇବା ପିଆ ତ ମୋର ତ ଏଟେ ପେଟ ଖରାପ ହେଇଯାଇଛି କାଲି ସେ ଯୋଉ ମାଗେଣା ଜିନିଷ ଟିକେ ଖାଇଦେଇ ପଣେଇ ଆସିଲୁ ତ ପେଟ ଟିକେ ଖରାପ ହେଇଗଲା।
ଓହୋ।
ଲାଗୁଛି କାହାର ଟିକେ ନଜର ଲାଗି ଯାଇଛି ଆଉ।
ହଁ ସେଇ ବୁଢ଼ା ସବୁ ଦେଖୁଥିଲା କାଲି ଆମେ ଖାଇଲା ବେଳକୁ ସିଏ ବୋଧେ ଲଗେଇଦେଇଛି ଆଉ।
ସତରେ ଭାଇ ବୋଉ ପେଟ ଖରାପ ମୁଁ ତା ସକାଳୁ ଖାଲି ଝାଡା ଯାଉଛି ଵା ଯାଉଛି।
ଆଚ୍ଛା ଆଚ୍ଛା।
ହଉ ଏମିତି ଆଉ। ଆଜି ଆଉ କୁଆଡେ କଣ ପ୍ରୋଗ୍ରାମ ରହିଲା କ୍ରିକେଟ ଖେଳିବା ନା ଖେଲିବାନି?
ମୋର ତ ତିନିଟା ପୂର୍ବରୁ ଟିଉସନ ଅଛି ଚାରିଟା ବେଳେ ପଳେଇ ଆସିବି।
ଚାରିଟାରେ ପୁଣି ଆସିବୁ ମାନେ ଚାରିଟାରେ ଆସ ପଳେଇ ଆସିବୁ ଖେଳିବାକୁ।
ଘରକୁ ପଳେଇ ଆସିବି।
ଖେଳିବା ନଖେଳିବା ଠିକ ନାହିଁ।
ଜ ସେମାନେ ନ ଆସିଲେଣି ଖେଳିଦେବା।
ହ ହୋ।
ମୋର
ଆଚ୍ଛା ହଉ ତାହେଲେ ମୁଁ ଚିକୁଙ୍କୁ କଣ କହିବି ବ୍ୟାଟ୍ କଥା ଆଣିବା କଥା ନା କଣ?
ମୁଁ କହୁଛି ତାକୁ କୁହ ବ୍ୟାଟ୍ ଆଣିଥିବ ଆଉ ସେ ଆଗ ପଳେଇ ଆସୁ ବ୍ୟାଗ୍ ଟା ଆମେ ଲୁଚେଇକି ରଖ ତ ଆମ ପାଖରେ ହେଲା ଯଦି କିଛି ସିଚୁଏସନ ହେଲା ବ୍ୟାଟ ବାଲା ଚିକୁ କହିବ କି ଘରେ ତାର ହେଇନାହାନ୍ତି ଦ କେମେ ପଲେଇଆସଛନ୍ତି ଚାବି ନାହିଁ ତାପାଖରେ
ଆଉ ସାଗରୁ କଣ କହିବି?
ସାଗରକୁ ଡାକ ସାଗର ଆସିବନି କେମତି ହବ?
ଆଛା ହଉ ତାହେଲେ ମୁଁ ଗୋଟେ କଥା କହୁଛି ଏବେ ଆଉ କଲ କରିବନି। ଶୁଣୁ ଏବେ ଆଉ କ କଲ୍ କରିବୁନି ଆଉ ଦଶ ମିନିଟ୍ ଛାଡିକି କଲ୍ କର ମୁଁ ଟିକେ ଆଉ ଗୋଟେ ମୋର ଅଲଗା କାମ ଅଛି ତ।
ଅନ ଟିକେ ଅନଲାଇନ୍ ହବ? ଅ ହ।
ଆରେ ଅମୁଲ
ଆମର ପରେ ଆସିବେ ଏଇନା ପଢଉଚି ପଢ଼ା
ଆରେ ଅମୁଲ ଶୁଣ ଟିକେ ମୁଁ କହିଲି ଏବେ ଆଉ କଲ୍ କର ନା ଦଶ ମିନିଟ୍ ପରେ କଲ୍ କର ମୁଁ ଟିକେ ବ୍ୟସ୍ତ ଅଛି।
ହଁ ମୁଁ ଟିକେ ଏଇନା ଗ୍ୟାରେଜରେ କାମ ସରିଗଲାଣି ବାପାଙ୍କୁ ପେମେଣ୍ଟ କହିକି ପଠେ ଠେଇବେ ପିମେଣ୍ଟ କରିକି ଘରକୁ ଯିବି ଅଧଘଣ୍ଟା ଘଣ୍ଟା ଟେ ହବ ବସିଲିଣି ଏଠି ଅଣ୍ଟା ପିଠି ବିନ୍ଧିଲାଣି ହଉ ହଉ।